ଶୁଣିପାରୁଚ!
ହଁ ମୁଁ ଶୁଣିପାରୁଚି!
ଶୁଣି ପାରୁଛନ୍ତି ଆପଣ ଆଜ୍ଞା!। କେମିତି ଅଛନ୍ତି! ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା!।
ଶୁଭ ସନ୍ଧ୍ୟା! ବହୁତ ଭଲ ଅଛି ଭଲ!। ହଁ ଶୁନା ଯାଉଛି!। ଆଉ କଣ କରୁଥିଲେ? ମୁଁ କହିଲି କଣ କରଥିଲେ! ହୁଁ? ହୁଁ ଆଉ!
ଆରେ ବାରାଣ୍ଡ ରେ ପବନଦଉଚି ବସିଥିଲି!?
ଆଉ! କଣ ଖାଇଛ ନା ନାଇଁ!
ଦେହ ପା ଠିକ୍ ଅଛି ସ୍ୱାସ୍ଥ୍ୟ ସମସ୍ତଙ୍କର!
ଖାଇଥିଲ? ହଁ! ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି ଆ।
ହଁ! ମୁଁ ଖାଇଛିି।
ତମ ଘରେ ସବୁ ସ୍ୱାସ୍ଥ୍ୟ ସମସ୍ତ ଙ୍କ ଭଲ ଭଲ ଅଛି।
ହଁ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ଖାଇଥିଲି ଭାତ।
ହୁଁ ଏ ମଧ୍ୟାହ୍ନରେ ଖାଇଥିଲେ ନା ଏବେ।
ହଁ! ନାଇଁ ନାଇଁ ଏବେ ଖାଇନି! ମଧ୍ୟାହ୍ନରେ ଖାଇଥିଲି ଭାତ। ଅ ଯୋଉ ପୋଇ ଆଳୁ ଆଉ ଭଜା ଯୋଉ।। ପଣସ ମଞ୍ଜି ଭଜା।
ହୁଁ।
ଶାଗ ଭଜା, କାଙ୍କଡ ଭଜା, ଏଇସବୁ ହେଇଥିଲା ଆଉ ଡାଲି।
ହୁଁ ଭଲ। ନାଇଁ! ଆମେ ଏଇ ଏଇଠି ବସିଥିଲୁ ମୋ ପୁଅର ମୋର। ସେମିତି ଆମର ବି ବର୍ଷା ହେଇଥିଲା ଜୋର ଥଣ୍ଡା ଲାଗୁଛି ଛତ ତା ପରେ ଟିକେ ବସଚୁ ଆଉ ଆଜି
ଘଟଣା ଆଜି ଗୋଟେ ଦୁର୍ଘଟଣା ଘଟି ଯାଇଛି ଆମ ଘର ପାଖରେ ଜଣେ ଏ ଏ ସ୍ତ୍ରୀ ଲୋକ ହେବେ
ହୁଁ।
ବେଶୀ ବୟସ ହେବନି ତାଙ୍କୁ ତାଙ୍କର ସେ କଣ କରୁଥିଲେ ନା ଚୁଲି ରେ ରୋଷ ଷେଇ କରୁଥିଲେ ଭାତ ବସେଇ ଥିଲେ
ହୁଁ।
ସେଇ ଭାତ ହାଣ୍ଡି ଟାକୁ ଟେକିକି ନେଇ ଆସୁଥିଲେ ସୁତା ଯୋଉ ସେ ହାଣ୍ଡି ଟା ତାଙ୍କ ହାତରୁ ଖସି ପଡିଲା ତା ଦିହରେ ଯୋଉ ପେଜ ଥିଲା ତାଙ୍କ ମୁହଁକୁ ଛିଟିକିଚି ଆଉ ତାଙ୍କ ଗୋଡ଼ ଫୋଡକୁ ବି ଛିଟିକିକି ଫୁଟୁକା ହେଇଯାଇଚି କଣ ପରାମର୍ଶ ଦେବେ ଆପଣ ତାଙ୍କ ପାଇଁ।
ଆମର ର ର ର ତ ଉଁ କୁହନ୍ତି ଆଉ ସୋରିଷ ତେଲ ଚିନି ଏଇଟା ଗୋଳେଇ କିନା ମାଇଲେ ଟିକେ ଥଣ୍ଡା ଲାଗେ ନହେଲେ ନାଇଁ ଆମର ଯୋଉ ଉ ଉ ଦାନ୍ତ ଘସନ୍ତି ଯୋଉ ଆମର
ଆଜ୍ଞା।
ହଁ ଅ ପେଷ୍ଟ୍ ଗୋଟେ ଅଛି ହଁ ରନ୍ଧା ନଡିଆ ତେଲ ରନ୍ଧା ଜଡ଼ା ତେଲ ଏଇ ସବୁ ଜିନିଷ ମାଇରେ ଟିକେ ଥଣ୍ଡା ଲାଗେ। ଅଁ ଆଉ କଦଳୀ ଅଧିକା ପୋଡ଼ି ଯାଇଥିଲେ ଏଇ ଯୋଉ ପୋଡ଼ି ଯାଇଚି ହେଲେ କଦ ଯୋଉ କଦଳୀ ପତ୍ର ମଞ୍ଜ କଦଳୀ ପତ୍ର ସବୁ ପକାନ୍ତି ସବୁ ପୋଡ଼ା ଜାଗାରେ ଥଣ୍ଡା ଥଣ୍ଡା ଲାଗେ ବୋଲି।
ଆଜ୍ଞା ତାଙ୍କ ମୁହଁକୁ ଛିଟିକିଚି ତାଙ୍କ ମୁହଁକୁ ଛିଟିକିକି ମୁହଁ ଗୁରାକ ଫୁଟୁକା ସବୁ ହେଇଯାଇଚି।
ଫୋଟକା ହେଇଯାଇଚି ସବୁ ରନ୍ଧା ନଡିଆ ତେଲ ମାଇଲେ ସେଟା କମିଯିବ ଆସ୍ତେ ଆସ୍ତେ କମିବ ଏକାଥରେ ତ କମିବନି ଆଉ ଆସ୍ତେ ଆସ୍ତେ କମିବ।
ଆଜ୍ଞା। ଆଜି ପାଗ ଟା କିଛି ମାନେ ଭଲ ଅଛି ଟିକେ ମାନେ ବ ବର୍ଷା ହେଇଯାଇଚି। ପାଗ ଟା ଭଲ ଅଛି ବୋଲି ତାଙ୍କ ଦେହ ଟିକେ ମାନେ ଭଲ ଅଛି ନହେଲେ ଯଦି ଖରା ହେଇ ଥାନ୍ତା ତା ଦେହ ତାଙ୍କ ଦେହ ପୁରା ପୋଡ଼ିଥାନ୍ତା।
ହଁ ପୋଡ଼ିଥାନ୍ତା ଦେହ ହାତ ବହୁତ ଜୋରରେ ପୋଡ଼ିଥାନ୍ତା। ଧାନ ହରିକା ବୁଣା ହେଇଚି?
ଆଜ୍ଞା ଆଜି ଯାଇଥିଲେ ଧାନ ହଁ ହଁ ବାପା
ବା ବାପା ଚାଷ କରନ୍ତି କଣ କଣ ଚାଷ ହୁଏ ସବୁ?
ଧାନ ଚାଷ ହୁଏ ବିରି, ମୁଗ, କୋଳଥ
ଆଉ ଲାଗିନି ପନିପରିବା କିଛି ନଗେଇନାହାଁନ୍ତି ବାପା ଘରିକା?
ହଁ ପନିପରିବା ଲାଗିଚି ପୋଟଳ ଲାଗିଛି ବାଇଗଣ, ଭେଣ୍ଡି ଜହ୍ନି, କଲରା
ହୁଁ ଆମର ଏଠି ବି ହେମତି ଲାଗିଚି ବହୁତୁ। ଆଉ ଏବେ କଣ ଖାଇବାକୁ ହେଇଚି?
ହଁ କୁହନ୍ତୁ ଆଉ।
ମୁଁ କହିଲି ଏବେ କଣ ଖାଇବା ପାଇଁ ହେଇଚି?
ଏବେ ଖାଇବା ପାଇଁ ରୁଟି ତିଆରି କରୁଛନ୍ତି ଆଉ ପୋଟଳ ଆଳୁ ଭଜା ହଉଛି।
ହୁଁ। ଆଜି ମେଘପବନ ଜୋରେ ହେଇଥିଲା?
ଆଜ୍ଞା ଆକୁ କହୁଛ। ଆଜ୍ଞା ସମ୍ୱାଳୁଆ ଗୁଡାକ ତ ହଁ ଆଷାଢ ମାସ ଆସିଲାଣି ନା ସମ୍ବାଳୁଆ ସବୁ ହେଇଗଲେଣି। ସମ୍ୱାଳୁଆ ଆସି ଘରେ ପଶି ଯାଉଛନ୍ତି ଘରେ ପଶି ଯାଉଛନ୍ତି।
ହୁଁ ଆମର କୁହନ୍ତି ଯୋଉ ସବୁ ପାଉଡର ଆମର ସଫା କରା ପାଉଡର ଜାଣିଥିବ? ନହେଲେ ଲୁଣ ପାଣି। ଏଇସବୁ ପକେଇଲେ ହଁ ମରି ଯାଆନ୍ତି ଯୋଉ ସମ୍ୱାଳୁଆ।
ଆଉ କୁହନ୍ତୁ ଆପଣ ତ ଯୋଉ ଜାଣିଥିବେ ରାମାୟଣ ବିଷୟରେ ରାମାୟଣ ମହାଭାରତ।
ହଁ ମୁ ଟେଲ ଟେଲିଭିଜନ ଏ ଦେଖ ଦେଖ କେତେବେଳେ କେମିତି ଆଉ ଏବେ ତ ଛୋଟ ଛୁଆ ମୁ ଦେଖି ପାରୁନି।
ଦୂରଦର୍ଶନ।
ହୁଁ
ଆଜ୍ଞା ଦୂରଦର୍ଶନ ତ ଦେଖିଥେ ଆପଣ ତ ପୌରାଣିକରେ ଶୁଣିଥିବେ ନା ଘରେ କହୁଥିବେ ଘରେ କଥାବାର୍ତ୍ତା ହୁଅନ୍ତି ଜେଜେମା ଆଈ ସମସ୍ତେ କଥା ହଉଥିବେ।
ଆମର ଆମର ଅଛି ଭ ଅଛି ଆମର ଭାଗବତ ଟୁଙ୍ଗି ସେଇଠି ଆମର ବହି ପଢା ହୁଏ। ଆମେ ସେଠି ଶୁଣିଛୁ ହଁ ଛୋଟବେଳ ସବୁ
ଆଜ୍ଞା ଯୋଉ କଣ ହେଇଥିଲା ମାନେ ସେ କାହାଣୀ ଟା କଣ ଆପଣ କିଛି କିଛି ଜାଣିଛନ୍ତି? ମହାଭାରତ ଯୁଦ୍ଧ ଲାଗିଥିଲେ କଣ ପାଇଁ କିଛି ଜାଣିଛନ୍ତି ଆପଣ?
ହଁ କିଛି କିଛି ଜାଣିଛି ଆଉ
କୁହନ୍ତୁ ଟିକେ ଟିକେ। ତାଙ୍କର ଥିଲେ ଯୋଉ କଣ ରାଜା କଣ ଯୁଧିଶିର ନା କଣ ରାଜା ଏମତି ଥିଲେ? ତାଙ୍କ ତାର ମ ତାଙ୍କର ଚକ୍ଷୁ ଦୋଷ ରହିଥିଲା। ଚକ୍ଷୁ ଦୋଷ ତାଙ୍କର ବୋଧି ଥିଲା? ସେ ଦି ଭାଇ ଥିଲେ ନା କଣ ପଣ୍ଡୁ କିଏ ମୁଁ ଜାଣିପାରିଲିନି ଯୁଧିଷ୍ ନା ଧୃତରାଷ୍ଟ୍ର କଣ ହଁ କୁହନ୍ତୁ କୁହନ୍ତୁ।
ପ୍ରଦୂତ ରାଷ୍ଟ୍ର
ହ ତାଙ୍କ ଭାଇ ଥିଲେ କଣ ପଣ୍ଡୁ? ତାଙ୍କର ଶହେଟି ସନ୍ତାନ ହେଇଥିଲେ ତାଙ୍କ ଧୂତ ରାଷ୍ଟ୍ରଙ୍କର ଶହେଟି ସନ୍ତାନ ଥିଲେ।
ହୁଁ
ଆଉ ତାଙ୍କ ଭାଇଙ୍କର ଥିଲେ ଛଅ ମାନେ କଣ ଶହେଟି ନା ଛଅ? ଛଅଟି ସନ୍ତାନ ଥିଲେ ଛଅଟି ନା ପାଞ୍ଚଟି? ପାଞ୍ଚଟି ସନ୍ତାନ ଥିଲେ ପାଞ୍ଚଟିଙ୍କ ନାଁ କୁହନ୍ତୁ କଣ କଣ ତାଙ୍କ ନାଁ କଣ?
ଭୀମ ଅର୍ଜୁନ ର ହ୍ୟାଲୋ
ହୁଁ କୁହନ୍ତୁ ତାଙ୍କ ପ୍ରଥମ ହଁ ତାଙ୍କ ପ୍ରଥମ ପୁତ୍ରଙ୍କ ନାଁ କଣ?
ଯୁଧିଷ୍ଠିର ଥିଲା ତାପରେ ଭୀମ ଅର୍ଜୁନ
ହଁ।
ନକୁଳ ସହ ଦେବ
ହଁ ଆଉ କୁହନ୍ତୁ କିଛି
ଆଉ କେବେ ଯାଇଥିଲେ ପୁରୀ ଯାଇଛନ୍ତି କାଲି ଦେବ ଯାଇଥିଲେ।
ଆଜ୍ଞା ପୁରୀ ତ ବହୁତ ଦୂର ମୁ ତ ଯାଇନି ପୁରୀ ତ ଯାଇନି ଏଇ ପାଖ ଅଞ୍ଚଳରେ ଅଛି ଗୋଟେ ଜଗନ୍ନାଥ ମନ୍ଦିର ଆମେ ସେଇଠିକି ଯାଇଥିଲୁ।
ସେଠି ଦେବ ସ୍ନାନ ହଉଛ ବହୁତ ଆଡମ୍ବର
ଆଜ୍ଞା ଆଜ୍ଞା।
ଆଉ କିଏ କିଏ ସବୁ ଯାଇଥିଲେ ବୁଲିବା ପାଇଁ?
ହଁ ସବୁ ଯାଇଥିଲେ ବାପା ଯାଇଥିଲେ ଜେଜେମା ଯାଇଥିଲେ ଜେଜେ ବାବା ଯାଇଥିଲେ। ଦାଦା ଯାଇଥିଲେ ସମସ୍ତଙ୍କର ବର୍ଗ
ହୁଁ। ଆଉ ଏବେ ମା କଣ କରୁଛନ୍ତି?
ଶଗଡ ଅଛି ଶଗଡ
ହୁଁ ଶଗଡ଼ ଗାଡି ଅଛି ଆମ ଶଗଡ ଗଡି ଗଲେ ଆମ ମାମୁଁ ଘରେ ଅଛି ଆମ ମାମୁଁଙ୍କ ଘରେ ତାଙ୍କର ମାନେ ବହୁତ ବଡ ଚାଷୀ। ତାଙ୍କର ଶଗଡ ଗାଡି ଅଛି ବଳଦ ଅଛି ସବୁ ଅଛି ତାଙ୍କର।
ବଳଦ ଗାଡ଼ି ବି ଯୋଉ
ହଁ ସେଥିରେ ବାଦାମୀ ଧାନ ବିରି ମୁଗ ସବୁ ବୁହା ହେଇକି ଆସେ।
ହୁଁ ହଁ।
ଆଉ କୁହନ୍ତୁ ହୁଁ କୁହନ୍ତୁ।
ଓଃ ଟିକେ ଥଣ୍ଡା ହେଇଯାଇଛି। କଣ ଟ ମିଳେ ଯୋଉ ଦେଶୀ ଚିକିତ୍ସା କଣ ଟିକେ କଲେ ଥଣ୍ଡା ଟା ଭଲ ହବ ଟିକେ ଜାଣିଛନ୍ତି କି?
ହଁ ଅଦା ତେଜପତ୍ର ଆଉ ଡାଲଚିନି ହଁ ଗୋଲ ମରିଚ
ହୁଁ।
ଦିଅନ୍ତୁ।
ସିଝେଇକି ନା କଞ୍ଚା?
ଆଉ କୁହନ୍ତୁ କଢା ବନେଇକି ପିଇବେ।
ଓହୋ।
ଆଜ୍ଞା ତାକୁ କା କାଢା ବନେଇକି
ଉହୁ
ଆଉ କୁହନ୍ତୁ।
ହଁ।
ଛନ୍ତି ଯାକ
ହୁଁ ମହାବିନାୟକ ଯାଇଥିଲି। ହଁ ଏବେ ଯାଇଥିଲି ଗୋଟେ ଆମର ଦି ସାନ ଭାଇଙ୍କର ବାହାଘର ହହୁଥିଲା ମନ୍ଦିରରେ ହଁ ମୁଁ ଯାଇଥିଲି। ହଁ ଝରଣା ଅଛି ସେଠି ଗୋଟ ହାତୀ ଅଛି ହାତୀ ପାଟରୁ ପାଣି ବାହାରୁଚି। ବଡ ପୋଖରୀରେଟେ ଅଛି ସବୁ ଦେଖିଲୁ ମୁହେଟି ବୁଲାବୁଲି
ଆଉ ସେଠିତ ଆପଣ ଯିବେ ଆପଣ ଯଦି ସେଠିକି ଯିବେ ଆଜ୍ଞା ଶୁଣନ୍ତୁ ଆପଣ ଯଦି ସେଠିକି ଯିବେ ସେଠିତ ଏତେ ମାନେ ମାଙ୍କଡ଼ ମାନେ ଅଛନ୍ତିଯେ ଆପଣଙ୍କ ପାଖରୁ ଯାହାବି କିଛି ଜିନିଷ ଆପଣ ନେଇକି ଯାଇଥିବେ ସେସବୁ ଛଡ଼େଇକି ନେଇ ଖାଇଦେବେ ତାଙ୍କୁ
ହଁ ସେଠିତ ଅଳ୍ପ ଅଛନ୍ତି ଆମର ଜାଣିଥିବେ ବନ ଦୁର୍ଗା? ବନ ବନ ଦୁର୍ଗା ସେଠି ଆହୁରି ବହୁତ୍ ହଁ ପାହାଡ଼ର ଉପରେ ସେଆହୁରି ବହୁତ୍ ମାଙ୍କଡ଼ ଅଛନ୍ତି ମାନେ କିଛି ରଖେନା ସବୁ ଛୋଟ ଛୋଟ ଛୋଟ ଛୋଟ ମାଙ୍କଡ଼ ସେତ ଆମେ ଲୁଗା କାନି ତେବେଳେ ଗୋଡ଼େଇକି ନେଲେବି ସୁଦ୍ଧା ସେ ଜାଣିଦେବେ ଟାଣି ନେଇଯିବେ।
ଆଜ୍ଞା। ଆପଣଙ୍କ ସହିତ କଥା ହେଇ ବହୁତ୍ ଭଲ ଲାଗିଲା।
ଆପଣଙ୍କ ମୂଲ୍ୟବାନ ସମୟକୁ ଦେଇଥିବାରୁ ଧନ୍ୟବାଦ। ହଉ ଆପଣଙ୍କ ସହିତ ଆଉ କେବେ କଥା ହେବା। ରହୁଛି ନମସ୍କାର।